ହ୍ୟାଲୋ।
ହ୍ୟାଲୋ।
ହ ହଁ କଣ ଖାଇଲେନି? ହ୍ୟାଲୋ। ହ୍ୟାଲୋ ମୁଁ କହିଲି ଖାଇଲେଣି କଣ ନା ନାଇଁ?
ହଁ ମୁଁ ସଖାଳୁ କଣ କରିଛି ନା ସଖାଳୁ ମୋ ଦେହ ତ ଭଲ ଲାଗିଲାନି। ଆମ ପୁଅ ଟିକେ ମ୍ୟାଗି କରିଦେଲା କଣ ଖଡ ଖଡ ହଉଛି?
ଏଇ ଘଡ଼ଘଡ଼ି ମାରୁଛି ତ ଏଇ ବର୍ଷା ଟା ଇଆଡେ ହଉ ଚି ଜୋର ସୋରେ ଘଡଘଡି ବିଜୁଳି ମାଗଛି ସେଥିାଇଁ ଘଡଘାଡ ହଉଛି ଆଉ।
ଆ ଏଇ ପୁଅ ଟିକେ ମ୍ୟାଗି କରିଦେଲା ତ ସେ ମ୍ୟାଗି ଖାଇଛି ଚା ଚା ଟିକେ ପିଇଛି। ଆଉ ଚା ପିଇ ସାରିଲା ପରେ ଟିକେ ଔଷଦ ଖାଇଛି। ଔଷଧ ଖାଇଲି ତାପରେ ଆମ ବାବୁ ଗଲେ ସ୍କୁଲୁ ସେ ଗୋଟେ ସ ପ୍ରାଇଭେଟ ସ୍କୁଲରେ ଅଛନ୍ତି। ଉ ମୁଁ ଇଏ କଲି ଟିକେ ଆଜି ମତେ ଭଲ ଲାଗିଲାନି ଆଳୁ ସିଜେଇ ଦେଲି ଆଉ ପିଆଜ ଚୁନ ଚୁନ କି କାଟିଦେଲି ଲଙ୍କା ଏମିତି ସେ ଚକଡା ଚକୁଡି କରିକି ଆମ୍ବ ଅ ଭାତ ପଖାଳ ଭାତ ଦିଟା ଖାଇକି ଗଲେ। ଆଉ ଆମ ଉଁ ପୁଅ ବି ସିଏ ସେଇ ଉଁ ବଡି ଆଉ ଉଁ ଇଏ ଆଳୁ ପିଆଜ ଏ ଚୁନ ଚୁନ କାଟ ଦେଲି ପୋଟୋଳ ଉଁ ଟିକେ ନା କୁ ତେଲରେ ତତେଇ ଦେଲି। ସେ ତାକୁ ଚକଡିକି ଆମ୍ବ ଲଗେଇକି ଭାତ ପଖାଳ ଭାତ ଦିଟା ଖାଇଛି ଆଉ ଗରମ ଭାତ ଖାଇଲା ବେଳକୁ ଉଁ ଦିଟା ଦିଟା ସାଢେ ଦିଟା ହେଇଯିବ।
ଖାସ ଯୋଉ ହଉଚି ଓଷଦ ଖାଇଲନି ଖାସ ଓସଦ।
ଖାସ ଔଷଧ ହଁ ଖାଉଛି।
ମୋ ଖାସ ଟା କାଇ ଭଲ ହଉନି?
ଖାସ ମତେ ଏଇ ଦି ତିନି ଦିନ ହେଲା ଖାସ ହଉଛି ଖାସ ଟା ହଠାତ୍ କଣ ଭଲ ହବ ତଥାପି ସେଥିରେ ଅଦା ଜାକୁଛି। ଆଉ ଔଷଧ ଖାସ ହେ ଉ ଦି ଚାରି ଦିନ ଗଲେ ଥଣ୍ଡା ଟା ଦେହରୁ କମିଲେ ଖାସ ଭଲ ହବ ଆଉ। ଆଉ ତମର ସେଠି ବାଡି ବଗିଚା ଅଛି ନା ନାଇଁ?
ଆମେ ତ ଟାଉନ ରେ ରହୁଛୁ ବାଡ଼ି ବଗିଚା କିଛି ନାହିଁ ଆମେ ଛାତ ଉପରେ ସବୁ ଜିନିଷ ଯାହା ଛାତ ଉପରେ କରାହେଉଛି ଆଉ।
ଆଉ କଣ ପନିପରିବା ଲଗେଇଛ ନା ନାଇଁ?
ହଁ ପନିପରିବା ବାଇଗଣ ଗଛ ଲଗେଇଛି ଛାତରେ। ଖାଲି ଲଙ୍କା ଗଛ ଲଗେଇଛି ବିଲାତି ତ ଲଗେଇଥିଲି ସେ ମାଙ୍କଡ ଆସିକି ସବୁ ତ ମାଙ୍କଡ ଖାଇଦଉଛନ୍ତି ଆଉ ସବୁ ଜିନିଷ ଲଗେଇବାକୁ ମନ। କିନ୍ତୁ ମାଙ୍କଡ଼ ଖାଇଯାଉଛି। ମାଙ୍କଡ଼ ସବୁ ଓପାଡିିକି ଗଛ ସହିତ ଫୋପାଡି ଦଉଛନ୍ତି।
ଆଉ ତମେ କଣ ହୁଁ ପିଠା ଜାଣିଛ କୋଉ କୋଉ ପ୍ରକାର ପିଠା ଜାଣିଛ ମତେ କହିଲ?
ମୁଁ ଉଁ ଆଛୁ ଛିଚିଡ଼ା କଣ ଜନିଛି।
ଆ ଉୁଁ ନାଇଁ ଆରିଷା ପିଠାଟା କେମିତି ହୁଏ କୁହ? ହଁ ଆରିସା ପିଠା ଟା ତା ପ୍ରଣାଳୀ ଟା ମତେ କୁହ ଟିକେ ବଡ଼ ପାଟିରେ କୁହ?
ଆଇଶା ଏଥର କମି ଯାଇଛି ବା ଚାଉଳକୁ ଦୁଇତିନି ଘଣ୍ଟା ଅରୁଆ ଚାଉଳକୁ ଦୁଇତିନି ଘଣ୍ଟା ବତୁରେଇ ଦବ। ତାଉ ପରିଷ୍କାର କି ଧୋଇ ଦେଇେଇକି ଗ୍ରାଣ୍ଡିଂ କରିଦେବ ତାକୁ ଯୋଉ ଗ୍ରଣ୍ଡିଂ କରିସାରିଲା ପରେ ଚା
ଇନୋ ଏ ଯୁ ଅଯ ଏଇ ଯୋଉ ପେଷଣା ଯନ୍ତ୍ରରେ ପେଶି ଦବ।
ହୁଁ ପେଷଣା ଯନ୍ତ୍ର ରେ ପେଶୀ ଦେବ।
କହିବନି।
ଓହୋ ପେସେଣା ଯନ୍ତ୍ ରେ ପେଶୀ ଦେଇକି ତାକୁ ଚଲାରେ ଚଲେଇ ଦବ ଚୁନା ବାହାରି ପଡିଲା ଗୁଡ କିଣିକି ଆଣିବ। ତାକୁ ଚୁଲି କି ଗ୍ୟାସ ଯୋଉଟା ତମର ସୁବିଧା ତାକୁ ପକେଇବ। ତାମ୍ ଗୁଡକୁ ପକ୍ ଚୁଲ ନୂଆ କଡ଼େଇ ବସେଇବ ଗୁଡ଼ ପକେଇବ ଗୁଡ଼ ଅଁ ଅଁ ଅଁ ଅଁ ଅଁ ରେ ଠିକ୍ ଗୁଡ଼ାକୁ ଉଁ ଇଏ ଖରଡୁଥିବ। ପିଠା ଆଙ୍ଗରେ ନହେଲେ ପୋଡ଼ି ପୋଡ଼ା ଯିବ ତା କୁ ପାଣିରେ ଟିକେ ପାଣି ରଖିଥିବ ଟିକେ ପାଗ ଟାଣ ହେଇ ଆସିଲେ। ତାକୁ ଚାଉଳକୁ ଛିଞ୍ଚି ଛିଞ୍ଚି ପକେଇବ। ହେଇସାରିଲା ପରେ ଦେଖିବ ତମତି ହାତକୁ ଅଠାଳିଆ ଟିକେ ହେଲା ଆଉ ବେଶୀ ଚୁନା ଦବନି ଚୁନା ବେଶୀ ଦେଲେ ପିଠ ଟା ଠିକ ଭଲ ହବନି ତାକୁ କଦଳୀ ପତ୍ର କି ଥାଳି ଟେ ଯାହା ତେଲ ଦେଇକି ଇଏ କରିବ ତାପରେ କରେଇ କସେଇକି ତେଲ ପକେଇକି ତମେ ରାଶି ଆଜିକାଲି ତ ବିଭିନ୍ନ ପ୍ରକାର ଜିନିଷ ପକଉଛନ୍ତି ରାଶି ପକଉଛନ୍ତି ଇଏ କରିକି ପକଉଛନ୍ତି ବାଇଦାମ ମଞ୍ଜି ବି ପକଉଛନ୍ତି
ହୁଁ ତମେ କଣ ପକେଇକର ବାଦାମ ମଞ୍ଜି ପକାଅ ନା ରାଶି ପକାଅ?
ମୁଁ ରାଶି ମତେ ଟିକେ ରାଶିଟା ଭଲ ଲାଗେ ତ।
ଆଉ ତମେ ଭଲ ପିଠା ଆରିସା ପିଠା ଜାଣିଛ? ତେଣୁ ମୁଁ ତମଠୁ ଏ ଆରିସା ପିଠା ପ୍ରଣାଳୀ ଶିଖିକି ମତେ ବହୁତ ଖୁସି ଲାଗିଲା। ମୁଁ ଦେଖିବା ଚେଷ୍ଟା କରିବି କେତେବେଳେ ଏଇପରିକା ପିଠା କରିବାକୁ? ଆଉ ବିରି ଚାଉଳର କୋଉ ପ୍ରକାର ପିଠା ଜାଣିଛ?
ମୁ ବିରି ଚାଉଳ ପ୍ରେସର ପିଠା ଜାଣିଛି? ମୁଁଆ ପିଠା ଜାଣିଛି ଇଟିଲି ଜାଣିଛି କଢେଇ ପିଠା ଜାଣିଛି?
ଉଁ ମୂଆଁ ପିଠାଟା କେମତି ହଏ?
ମୂଆ ପିଠା ବିରି ଆଉ ଚାଉଳ ବିରି ଚାଉଳକୁ ସମାନ ସମାନ ଟିକେ ନାକୁ ବିରି ଏଇଠୁ ଧର ବିିରି ଗୋଟେ ମାଣ ତ ଦେଲେ ଚାଉଳ ଦେଢ ମାଣ ଦେବେ ନହେଲେ ସେଇଟା କଣ ଯାକୁ ଯାକୁଆ ହେଇଯିବ ବିିରି ବେ ହେଲେ ଯାଇକ ନିଆ ଟିକେ ଲାଗିବ ଯାକୁ ଯାକୁ ଲାଗିବ ଭଲ ଲାଗିବନି। ତେଣୁ ଏକାଠି ମିସ୍ କରିକି ବାଟିଲେ ବି କିଛି କ୍ଷତି ନାହିଁ ଖାଲି ଟିକେ ଫେଣିଦବ। ଵିରିଟା ଯେହେତୁ ଅଛି ଚାଉଳର ଟିକେ କମ ଆଉ ତମେ ଫୟ ହାତ ଟିକେ ଦି ଚାରି ଥର ଖଣ୍ଡେ ଫେଣି ଦେଲେ ସେ ଠିକ ହେଇଯିବ। ତାପରେ ତାକୁ ଘଣ୍ଟା ଲୁଣ ପକେଇକି ଅଧ ଘଣ୍ଟା କି ଘଣ୍ଟାଟେ ରଖିଦେବେ। ତାପରେ କଡ଼େଇ ବସେଇକି ଚାଉଠ ରକି ଆଜି ତାହାଲେ ତ ଦରକାର୍ ନାଇ ଇଟିଲି ଛାଞ୍ଚ। ଈଟିଲି ଛାଞ୍ଚରେ ତାକୁ ଅଛି ଗୋଟେ ଜାଲି ସିଷ୍ଟମ ମୋର ସେଇଥିରେ ବସେଇକି କଦଳୀପତ୍ର ତାଳ ଦେଇକି ନଡିଆ ପୁର ଦେଇକି ପୁଣି ଆଗ କଦଳୀ ପତରରେ ପୁଣି
ହୁଁ।
ତାପରେ ନଡିଆ କୋରା ଦେ ପୁଣି ଆଣ ଦେ ପୁଣି କଦଳି ପତର ଦେଇକି ଆ ପ୍ରେସର କୁକର ଥୋ ଉପରଟାରେ ଘୋରେଇକି। ସେ ଅଧ ଘଣ୍ଟା ଘଣ୍ଟାଟେ ପରେ ହେଇଯାଏ ଆଉ
ଆଉ ମତେ କିଛି ପଚାର?
ଆଉ ତମ ପୁଅ କଣ କରୁଛି?
ଆମ ପୁଅ ଏନେ ପାଠ ପଢୁଛି।
ଓ କୋଉଥିକି ପାଠ ପଢୁଛି?
ସିଏ ଭୁବନେଶ୍ଵରରେ ପଢୁଛି। ଗୋଟେ ଏ ଗମ୍ ସରକାରୀ କଲେଜରେ ସେ ପାଠ ପଢୁଛି। ଏ ସ୍ନାତକୋତର କରୁଛି।
ଅ ହ।
ଆଉ ମୁ ତାର ସରିନି ଆଉ ଗୋଟେ ବର୍ଷ ବାକି ଅଛି। ଉ ଏବେ ଟିକେ ତାଙ୍କର ପରୀକ୍ଷା ସେ ମାନେ ଡେରିରେ ସରିଲା ତ ତେଣୁ ତାଙ୍କର ଛୁ ଇଏନ ଅଛି ଛୁଟି ଅଛି ସିଏ ଘରେନ ଅଛି। ଛୁଟି ସରିଲେ- ପୁଣି ତାର ଆଉ ଶେଷ ବର୍ଷ ପାଇଁ- ଏ ସେଠିକି ବି - ପ ସେଠି ରହିକି ପାଠ ପଢିବ ଆଉ।
ସେଠି ପଢା ସରିଲା ପରେ କଣ କରିବେ କୋଉ ଇଏରେ ଚାକିରି କରିବେ।
ପାଠ ପଢିଲା ପରେ ତାଙ୍କର ଯଦି କଲେଜ ରୁ କିଛି କ୍ୟାମ୍ପସ ଆସିଲା। କ୍ୟାମ୍ପସ ଆସିଲା ତାହେଲେ ଦେଖିବେ। ଭଲ ଜାଗା ହେଇଥିବ। ସେଇ ଭଲ ଜାଗା କ୍ୟାମ୍ପସରେ ଯଦି ସବୁ କ୍ୟାମ୍ପସରେ- ତ ସାଙ୍ଗେ ସାଙ୍ଗେ ଚାକିରି ମିଳିବନି। ଆଉ ସିଏ ଦେବେ। ପରୀକ୍ଷା ଦେବେ ସବୁଠି। ଯଦି ସେଇଥିରେ ତାଙ୍କର ହେଇ ତାର ହେଇଗଲା। ତାରେ ସେଠି ଯାଇଁକି ଚାକିର କରିପାରିବେ। ଆଉ ଯଦି ନହେଲା ଆ ଯଦି ନହେଲା ପୁଣି ଉଁ କିଛି ପାଠ ପଢିବେ କି କଣ କରିବେ ଆଉ ଏଇ ବର୍ଷଟା ସରିଲା ପରେ। ଯାହା ଭାବିବୁ ଆଉ।
ଆଉ ତମ ଝିଅ କଣ ପାଠ ପଢୁଛନ୍ତି?
ଆମ ଝିଅ ତ ସାନ ଝିଅଟା ଏମ୍ବିଏ କରୁଛି। ଏମ୍ବିଏ ଏ ବର୍ଷ ସଇଲା। ଏମ୍ବିଏ ସଇଲା ତାର ଆସିଥିଲା କ୍ୟାମ୍ପସ୍। ସିଏ ଚାଲିଯାଉଛି ଆମର ମନ ଫାଇନାଲ ଟିକେ ଦୂର ଦୂର ହେଲା। ଉଁ, ହୁଁ। ସିଏ ଆସିଥିଲା ଦିଲ୍ଲୀରୁ ହଁ ତାଙ୍କ ବାବା ମନା କଲେ। ତା ବାବା କହିଲେ ନାଇଁ ତା ବାପା ଛାଡ଼ିବେନି।
ନାଇଁ ଆଜିକାଲି ଆଉ ବାକି ତ ପିଲାମାନେ ଆଜିକାଲି ପିଲାମାନେ ବହୁତ ଚାଲାକ୍। ଆଉ ସେମାନଙ୍କୁ ବାଟ ଆଉ ଦେଖିଲେ ଆମେ ଆଉ ପୁରୁଣା କାଳିଆ ଲୋକ ହେଇଛନ୍ତି ଯେ ହଁ ବାଟ ଦେଖିବା ସେତିକି ବାଟ। ସେ ଚଳି ପାରିବନି। ଆଜିିକାଲି ତ ପୁଅ ହଉ ଅବା ଝିଅ ହଉ ଅଁ ଚାକିରି ନିହାତି ଦରକାର।
ତେଣୁ ଉଁ ଉଁ। ଆଉ ଛାଡିଦବା ଟା ଭଲ। ଘର ପାଖରେ ଚାକିରି ମିଳିବ ବୋଲି ତ କିଛି ମାନେ ନାହିଁ ନା।
ଏନେ ଆଙ୍କର ଏନେ ତିନି ମାସ ଟ୍ରେନିଂ। ଟ୍ରେନିଂ ପରେ ପୁଣି ଆସିବେ ଓଡିଶାରେ ରହିଥାନ୍ତା। ତା ବାପା ଆଗୁଆ ତୁ ଏ କହିଲେ। ଯାଇଥିଲ ପରୀକ୍ଷା ଦେଇ। ପରୀକ୍ଷାରେ ସକ୍ସେସ୍ ହେଉଥିଲା। ଆସିଥିଲା ତାର ଏତେ ବାଟ ବୋଲି ବାବା ମନା କଲେ ଆଉ। ଆଉ ଗୋଟେ ବି ଆସିଥିଲା ଗୁଜୁରାଟରୁ ଏତେ ବାଟ ବି ବାବା ମନା କଲେ।
ନା ନା କହୁଛ କାହିଁକି ଯୋଉ ଯୋଉ କମ୍ପାନୀରୁୁ ଆସିଲା ଗୋଟେ
ହଁ
କ କମ୍ପାନୀ କହିବେ।
କଣ ସେଟା ଯାହା ହଉ ଆସିଥିଲା। କଣ ଆଇଯଉ କଣନ ବ୍ୟାଙ୍କ।
ହଉ ଆଉ ସମୟ ହେଲାଣି ମୁଁ ରହୁଛି।
ହଁ ଏତେ ଖାଇଗଲା ଦେଖେ। ଦେଖେ, ପୁଅ ଦେଖେ।